ହାଲୋ!
ହଁ ଝିଅ କୁହ
ହାଲୋ! ବାନ୍ଧବୀ ପ୍ରଣାମ।
ହଁ ପ୍ରଣାମ! ଫୋନ କରିଥିଲ?
ହଁ କଣ କରୁଥୁଲ?
ଏଇ ଆଜି ଟିକେ ଲକ୍ଷ୍ମୀ ବାର ତ। ଏଇ ଶାଗ ତରକାରୀ ଟିକେ କରିଥିଲି। ଖାଇଆକୁ ଝିଅ ଆଇଲା ହେଇ କଲେଜ ରୁ ତାକୁ ଦେଲି ଖାଇବାକୁ ଦେଇଚି ଆଉ।
ତମର ତମର ବୋଧେ ଲକ୍ଷ୍ମୀବାର ଅରୁଆ ଖା?
ହଁ ଅରୁଆ ଡାଲମା ଆଉ ଆମ୍ବ ଖଟା କରି
ଓହୋ ନା ମ ଆମର ଆମର ଉଷୁନା ଖାଉଁ। ମୁଁ ସେଇ ଭାତ ରାନ୍ଧିଚି ଡାଲି କରିଚି। ଆଉ ଏଇ କୁଟା ଛତୁ ଫୁଟିଥିଲା ଛତୁ ଭାଜିଚି। ଏଇଭଳିଆ ଆଉ ଏଇ କୁଟା ଛତୁ ତମେ କେମିତି କର କି?
କୁଟା ଛତୁ ତ ଆମର ଏଠି ନ କୁଟା ଛତୁ କଣ ମିଳୁଚି ତମର ସିନା ସେଟି ଚାଷ ବାସ ଅଛି ଅ ଛଣ କୁଟା ଅଛି ବୋଲି ତମ ବାଡିରେ ଫୁଟୁଚି। ଆମର ଟିକେ ଏଇ ବ ବଜାରରୁ କିଣିକି ଆଣନ୍ତି ସେମିତି ଆଗେ ତାକୁ ଭଲ ଭାରେ ବାଛିକି ଟିକେ ହଳଦୀ ପାଣି ରେ ପକେଇଦବ। ହଳଦୀ ପାଣିରେ ପକେଇଦେଲେ, ତା ଦେହରେ କିଛି ଯିବାଣୁ ଥିବେ ସେମାନେ ମରିଯିବେ। ମରିଗଲା ପରେ, ତାପରେ ତାକୁ ଚିପୁଡିକି ତେଲରେ ଭାଜି ଯେମିତି ଚିକେନ ମାଛ ରାନ୍ଧୁନା ସେମିତି କଷି କୁଷିକି ରାନ୍ଧିବ ଟିକେ ଟେଷ୍ଟି ଲାଗିବ, ତା ଦେହରେ ଟିକେ ଆମ୍ବୁଲ ଆମ୍ବୁଲ ଖଟା ଟିକେ ଦବ। ନହେଲେ ଟମାଟୋ ଟିକେ ଦେଇକି ତାକୁ ରାନ୍ଧିବ ଆଉ।
ଆମର ତ ଏନତି ଆମର ବି ସେମିତି କରୁ। ଏଇଟା ଏଇ ଦିଟା ତିନିଟା ଏଇଭଳିଆ ଫୁଟୁଛି।
ଆ ଯାଉ ତମର ତ ବାଡି ଦିନିସ ଯୋଉ ଭିଟାବିିନି ଦିନିସ ଖାଉଛ ଆମେ ଇଏ
ବାଡି ଜିନିଷଟା ଗୋଟେ ବାସନ ହେ ଗଣ୍ଡେ ଥଣ୍ଡେ ଫୁଟିଥିଲା ସେଇଆକୁ ଏଇ ଧୋଇ ଦେଲା ବେଳକୁ ସେଥିରେ ଖାଲି ନାଲି ନାଲି ପାଣିରେ କଣ ବାହାରିଲା। ତାକୁ ଚୁପୁଡ଼ି ଚାପୁଡ଼ି ଦେଇକି ଟିକେ ଭାଜିଦେଲେ ସାଙ୍କୁୁଳି ହେଇଗଲା ମ ଜମା ଏତିକି ଖଣ୍ଡେ ହେଇଗଲା।
ତା ଦେହରେ ଟିକେ ହଳଦୀ ପକେଇଦବ କାରଣ ପୋକ ଯୋକ ପୋ ପୋକ ଫୋକ ଚଢିଥିବେ ଆଳୁ ପ ହେଇତି ତାକୁ ଶେନ୍ତି ଭାଜିଦେଲ।
ହୁଁ ଆଳୁ ଟିକେ ପକେଇଦେଲି ପିଆଜ ଟିକେ କାଟିଦେଇକି ସୋଡିଷ ମସଲା ଟିକେ ଦେଇକି ପୁଟୁ ପୁଟିଆ ଟିକେ କରିଦେଲି ଆଉ।
ଆଉ ଏଇ ଦିନ ପା ଗାଁ ରେ ବାଡି ବଗିଚାରେ ଯୋଉ କାଞ୍ଚନ ଫୁଲ ହୁଏ
ହୁଁ ଆମ ବାରିରେ ବି ହେଇଛି ସେଇଟା ଗୋଟେ ଗୋଟେ। ସେଇଟା ମୋ ଶାଶୁଙ୍କ ନାଁ, ମୁଁ କହିବି ନାହିଁ ସେଇ ଫୁଲ ଟା
ଓ ହୋ କିନ୍ତୁ ସେ ଫୁଲ ବି ଭାରିି ଟେଷ୍ଟ। ଓ ହୋ। ତାକୁ ବି ଯୋଉ ଏମିତି ଛତୁ ଭଳିଆ ତାକୁ ନେଇ ଆସିବେ। ଆଣିକି ତାର ଢେଣ୍ଟି ଗୁଡାକ ବାଛି ଦେଇ ତାକୁ ବି ଏମିତି ଛତୁ ଭଳିଆ ଟିକେ ଆମ୍ବୁଲ ଦେଇକି ତାକୁ ଆଗେ ଭାଜିଦବ ବାଛି ଦେଇେଇକି ଆଗେ ଟିକେ ତେଲରେ ଭାଜି ଦେଇକି କାଢିଦବ ତାପରେ ଯଦି କମ ବି ଫୁଲ ଥିବ ଆଳୁ ବି ପକେଇ ଚଳିବ ଆଉ ଟିକେ ପକେଇ ଦେଇକି ଯେମିତି ଛତୁ ତରକାରୀ କରୁଚ ସେମିତି ତାକୁ ରାନ୍ଧିଦବ ସିଏ ବଢିଆ ଟେଷ୍ଟ।
ହଁ ମୁଁ ସେଇରେ ସେ ଏଇନା ଆମର ଫୁ ଫୁଟୁଛି ଯେ ମୁଁ ତାକୁ କଣ କରୁଛି କହିଲ, ଏଇ ଜମା ଗଣ୍ଡେ ଦି ଅଣ୍ଡେ ଏମିତି ଏତିକି ନେଖା ଫୁଟୁଛି। ମୁଁ ତାକୁ ଏଇ ଗୋଟେ ରସୁଣ କଞ୍ଚାାନଙ୍କା ଜିରା ଟିକେ ପକେଇକି ଶୀଳରେ ବାଟି ଦଉଛି ତା ଦେହରେ ଟିକେ ଖଟା ନେମ୍ବୁ ହଉ କି ଆମ୍ବୁ ହଉ ତେନ୍ତୁଲିଟେ ହଉ ଟିକେ ଚିପୁଡି ଦବ। ଟିକ ତା ଦେହରେ ବାଟି ଦେଥିଲୁ ସେ ଟିକେ ଖଟାଳିଆ ଖଟାଳିଆ ଲାଗିବ ଭଲ ଲାଗୁଛି ପଖାଳକୁ ସେ ଭାତ ସେଇଟା ଆ ଭଲ।
ହଁ ଲୋ ଝିଅ ମୋ ଶାଶୁ ମା ବି ସେମିତି କରନ୍ତି। କଖାରୁ ଫୁଲ ବା ମୋ ଶାଶୁ ମା ଅ ନିଆଁ ଯେତେବେଳେ ଚୁଲି ଜଳୁଥିବ କାଠ ନିଆଁ ସେ ପୁରା ଉଁ-ଉ-ଉ ତାର ଦହ ଦହ ହେଇକି ଜଳୁଥିବ। କଖାରୁ ଫୁଲକୁ ମୋ ଶାଶୁ ମା ତାକୁ ଦେଖେଇଦେବେ ନିଆଁ ଦେଖେଇ ଦେଇକି ତାକୁ ସେମିତିି ଖଟା ପକେଇକି ରସୁଣ, ଲଙ୍କା, ଜିରା ପକେଇକି ଚଟଣି କରଦେବେ।
ଏଇଗୁନା ଆଉ କଣ ସେମିତି ଆଉ ମିଳୁଚି ଏଇ କଖାରୁ ଫୁଲ ପାଇଲା ବେଳକୁ ତାକୁ ବରା କରି ଦଉଚନ୍ତି କି ରାଇତା ମାଇତା କଲେ ଯେ ପକେଇ ଦଉଚନ୍ତି କଖାରୁ ଡଙ୍କ। ହଉ ତଥାପି ଆମ ବାଡିରେ ଦିଟା ଖଣ୍ଡେ କଖାରୁୁ ଗଛ ହେଇଛି ମାରିଛି ଫୁଲ ଫୁଟି ନାହିଁ।
ଆଉ ଆଉ ଆଠ ପନ୍ଦର ଦିନ ଗଲେ ସେ ଫୁଲ ଫୁଲ ଫୁଟିବ ଆଉ।
ହଁ ସେ କଖାର ଫୁଲ ବରା ଖାଇବାକୁ ଭଲ ଲାଗେ। ସେ ଭାତରେ ଏତେ ଭଲ ଲାଗିବନ ଖାଲି ପାତିରେ ଖାଇବାକୁ ଭଲ ଲାଗିବ ସେ ଡଖ ପତ୍ର ଏ ଯୋଉ ଶାଗ ଭାଜ ନମେ ରାଇତା କର।
ସେଗା କଲେ ବି ଭଲ ନାହିଁ।
ଆ ଗାଁ ରେ ସିନା ସେ ସବୁ ଜିନିଷ ଖାଇବାକୁ ମିଳେ କେତେ ସାଦୁ। ଆ ଟେ ସେ ଜିନିଷରେ କେତେ ଭିଟାମିନ୍। ଆ ଆମେ ଏଠି ଯୋଉ ବଜାରରେ ରହିଛୁ। ଇଏଠି କ ମ ସେଗୁଡା କିଛି ମିଳୁଛି। ଆମେ ଏ ଗାଁ ରୁ କିଏ ଆସିଲେ ଟିକେ ତାଙ୍କୁ ଯଦି ଫୋନ କରିବୁ ସେ ଗାଁ ରୁ ଆ ନେଇକି ଆସନ୍ତି, ଏ ସଜନା ଶାଗ ସଜନା ଶାଗ ଗୋଟେ। ସିଏ କଣ ତାକୁ ଏଇ ଭୋରୁ ଭୋରୁ ଯଦି ମାର୍କେଟ ବଜାରକୁ ଯିବେ ଯଦି ଭାଇ ପାଇଲେ ପାଇଲେ ନହେଲେ ସଜନା ଶାଗ ବି ଟିକେ ଆମେ ପାଉନୁ।
ସଜନା ନାଇଁ। ଏ ଆମ ବାରରେ ସଜନା ଶାଗ ଅଛି, କଦଳୀ ଗଛ ଅଛି ଯୋଉ ବନ୍ତଳା କଦଳୀ ଯୋଉ କୁଆନ୍ତି ବାଜିରେ।
ହ ତା ସେପା କ ସେ କଦଳୀ କଖାରୁ ଟିକେ ପକେଇଦବା ଯୋଉ ସଜନା ଶାଗ ତାକୁ ଭାଜିର ହୁଁ ବଢିଆ ଟେଷ୍ଟି ସଜନା ଶାଗ ତାକୁ ସାରୁ ଆଳୁ ବାଇଗଣ। ପକେଇକି ତାକୁଁ ସୋରିଷ ମସଲା ଦେଇକି ତାକୁ ତରକାରୀ ରାନ୍ଧନ୍ତି ମୋ ଶାଶୁା ପାଟିରୁୁ ଛାଡେନି। କେତେ ଟେଷ୍ଟ ସି ଆଉ ସେ ଖାଦ୍ୟ ଆଉ ପାଉଛୁ ମୋ ଶାଶୁ ମା ଗଲେ। ପ ଦିନ ଠାରୁ ମୋ ଶାଶୁ। ପୋଟଳ ଗୋଟା ଭାଜିବେ କଲରା ଗୋଟା ମସଲା ଦେଇକି ଭାଜିବେ। ଭେଣ୍ଡି କି ଗୋଟା ମସଲା ଦେଇକି ଭାଜି ଦେବେ, ବାଇ ଜଣ ଗୋଟା ମସଲା ଦେବେ । ଆଉ ମୋ ଶାଶୁଙ୍କୁ ଯେକୌଣସି ସାରୁ ପତର ବି ଦେଇଦେଲେ, ମୋ ଶାଶୁ। ରାନ୍ଧିଦେବେ।
ହଁ ସେତେବେଳେ ସେମାନେ ଭଲ ରାନ୍ଧୁଥିଲେ, ତାଙ୍କ ଠାରୁ ଆମେ ଟିକେ ଟିକେ।
ଏଇ ଯାହା ଦେଖିକି ଗୋଟେ ପାଣି ସାରୁ ପକେଇକି ଗୋଟେ ରାଇତା କରିକି ଖାଇବ ଯୋଉ ପାଣି ସାରୁ ଗୋଡ ଗୋଡ ସ ହେଇଥିବ ତାକୁ କାଟିଦବ ସେ ଟିକେ କୁଣ୍ଡେଇ କାଣ୍ଡେଇ ହବ, ବୋଲି ତାକୁ ଟିକେ କଣ ପାଣି ଅଳଗା । ଆଗ ଧୋଇ ଧୋଇଦେବେ ତାପରେ ଲୁଣ ହଳଦି ଦେଇକି ସିଝେଇକି ତାକୁ ଗାଳିକି ପାଣି ସାରୀରେ ଯଦି ରାଇତା କରିବ ସିଏ ବି କୁହନ୍ତି। ଭାତ କସେନ ଖାଇଦେବି ତାକୁ ନଗେଇକି।
ସେ ବା ତାଙ୍କୁ ବା କଣ ଲମ୍ବା ଲମ୍ବା ମୋଟା ମୋଟା ସେ ସାରୁ ମୋ ଶାଶୁ ମା ପା ଆଣିକି ତାକୁ ଚେକି ଚେକି କରିକି କାଟିଦେବେ। କାଟି ଦେଇେଇକି ତାକୁ ବା ଯୋଉ ସୋରିଷ ମସଲା ଦେଇକି ତାକୁ ଭାଜନ୍ତି, ଖଟା ଦେଇକି। ସୋରିଷ ମସଲା ଦେଇକି ଖଟା ଦେଇକି ତାକୁ ଭାଜନ୍ତି ତାର ଯୋଉ ମଝିରୁ ଗୋଟେ ହଳଦିଆ ହଳଦିଆ। ଆ ବାହାରେ ଘେଣ୍ଟି ଭଳିଆ। ସେ ଉଁ ତାକୁ କଣ କୁହନ୍ତି ତା ଫୁଲ ନାକ। ତାକୁ ବିରି କଣ ବାଟି ଦେବେ ବିରି ବାଟିକି ତାକୁ ନେଇକି ଆଗେ ଟିକେ ବାମ୍ଫ ଦେଇଦେବେ। ବାମ୍ଫ ଦେଇକି କାଢି ଦେଇକି ତାକୁ ବିରି ଆଣରେ ବୁଡେଇ ଦେଇକି
ବାହାରି ଯାଏନି
ହଁ ତାକୁ ଟିକେ ହଳଦୀ ଫାନିରେ ହଳଦୀ, ଲୁଣ ଟିକେ ପକେଇକି ଆଗେ ବାମ୍ଫ ଦେଇଦେବେ। ତାପରେ ଯୋଉ ବିରି ବାଟିକି ରଖିଥିବେ, ସେ ବିରି ଆଣ ଦିଅରେ ଟିକେ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଯୋଉ ଆମର ଧଣିଆ ପାଉଡର ହଳଦୀ ଗୁଣ୍ଡ ସବୁ ଲୁଣ ଫୁଣ ପକେଇଦେବେ ସେଥିରେ ତା ଦେହରେ ଟିକେ ଲେମ୍ବୁ ଚିପୁଡ଼ି ଦେବେ। ଲେମ୍ବୁ ନହେଲେ କଣ କଇଁଆ ରଖିଥିବେ କଇଁଆକୁ ଯୋଉ ତେନ୍ତୁଲି ତେନ୍ତୁଲି କଇଁ ତାକୁ ଟିକେ ପାଣିରେ ଚକଡି ଦେଇଥିଲେ ପକେ ଦେବେ ଆଉ ତାକୁ ବା ଇଏ କରିକି ବିରି ବାଟିକି କଣ ଛାଣିକି ତାକୁ ଗୋଟେ ତରକାରୀ କରନ୍ତି। ତାକୁ ଦିନେ ତରକାରୀ ତାକୁ ଦିନେ ତରକାରୀ କରିଦେଇ ଆମ ଖଞ୍ଜାରେ ଗାଁରେ ଯେତେବେଳେ ମୁଁ ଥିଲି ଆମ ଖଞ୍ଜାରେ ସମସ୍ତଙ୍କ ଘରେ ବାଣ୍ଟି ଦେଲେ।
ଆଉ ସିଏ ତ କହୁଥିବ ଭଲ ନାଗୁଥିବ ଆଉ
କୁବା ଆସିକି ସମସ୍ତେ କହିଲେ କାହିଲେ ଆଲୋ ଇଏ କି ପରିବା? ଆଉ ଆକୁ କୋଉଥେରେ ଯୋଉ ତରକାରୀ କରିଚ? ଆ ଶାଶୁ କହିଲେ ଏଇଟା ଗୋଟେ ସିକ୍ରେଟେ ରହସ୍ୟ ଜିନିଷ ସେଟା ମୁଁ କହିବି ନାହିଁ। ହେଲା ଆମେ ସେୟା ଭାବିଲୁ ଏଟା କଣ ରହସ୍ୟ ପରିବା ଇଏ କୋଉଠୁ ଏ ପରିବା। ହାଣିଛନ୍ତି ତାପରେ ଆଉ ଥରେ ଯେତେବେଳେ କଲେ। ମୁଁ ସେଟାକୁ ଖାଇଥିଲି ଦେଖିଲି ଯେତେବେଳେ। ମୁଁ କହିଲି ବୋଉ। ତମେ ଇଏ ସାରୁ ଫୁଲରେ ତରକାରୀ କରିକି ରୋକ। ଲୋକ ମାନଙ୍କୁ ଦଉଛ ସେ।
ସେ କଣ ବହୁତ ବଢିଆ ହେଇ ସିଏ ଖାଇକି। ଭୋଜନ ବଢିଆ ହେଇଛି କୋଉଠି କରିଛ ତମର ଆମକୁ ଟିକେ। ପୁଅ ନା ଆଣିବି ଏମିତି କରିବୁ। କୋଉଠି ମିଳୁଛି କୋଉ ବଜାରରେ।
ଆଜି ପର୍ଯ୍ୟନ୍ତ ଖାଇଛନ୍ତି ଯୋଉମାନୋନ ଆଜି ପର୍ଯ୍ୟନ୍ତ କହୁଛନ୍ତି ସେ କୋଉଠୁ ଯୋଉ। କେମିତି କଲା କଣ କଲା ଆମେ ଜାଣିପାଇଲୁନୁ ତାପରେ ଯୋଉ ତା ବୋଉ ଉଁ ଦେଖିଲା ଯୋଉଠୁ ଆମ ଆଗରେ କହିଦେଲା। ମୁଁ ଆଉ ଜାଣିନାହିଁ ବୋହୁ ତାଙ୍କର କହିନାହାନ୍ତି ମୁଁ ମୁଁ କଣ କରିଚି ସାରୁ ଫୁଲରେ କି ତରକାରୀ ଯୋଉ ମୁଁ ମୋର ମୁଁ କହିଲି ହେଇଲୁ ଆଙ୍କର କଣ ସାରୁ ଫୁଲରେ ତରକାରୀ କରିକି ଖାଇ ଦଉଚନ୍ତି? ଆଉ ସେ ଇଆକୁ ସମସ୍ତେ ଜାଣିଦେଲେ ଆଉ।
କଣ ସେ ସାରୁ ଜିନିଷ ଟା କିଛି ନା ନଷ୍ଟ ହବନି ସାରୁ ର ତରକାରୀ ଶାଗ ଡାଲମା ଫାଲମା ସବୁଥରେ ସାରୁ ସାରୁ ପୋଡିକି ଖାଇବ। ସାରୁ ସିଝେଇ ଖାଉ ଶେଷରେ ସେ ପତରକୁ ବି ତାକୁ ବି ତରକାରୀ ତୁଣ କରିକି କି ଖାଇବ।
ଆରେ ଆମ ପଶ୍ଚିମ ଓଡିଶା ରେ ସିଏ ଶାଗ ଭଳିଆ ବିକ୍ରି ହଉଛି। ତାକୁ ବିଡା ସବୁ ତାର ଢେଣ୍ଟି ପାଖରୁ ଯୋଉ ଲମ୍ବା ଲମ୍ବା ଡେମ୍ଫ ସବୁ ବାହାରିଚି। ତାକୁ ସବୁ କଳିଆ କଳିଆ ପତ୍ର ନେଇକି ବିଡା ବାନ୍ଧିକି ଆମର ଯେମିତି ଖଡା ଶାଗ ନେଉ ତୁତିଆ କଳମ ଆମର ଯେମିତି ଶାଗ ସବୁ ବିଡା ବାନ୍ଧିଛି। ଖଜନା ଖଜନା ବିକୁଚନ୍ତି ତାଙ୍କର ଇଏ ପତ୍ର ଢେଣ୍ଟି ସବୁ ବିକ୍ରି ହଉଚି। ସିଏ ତାଙ୍କ ଆଙ୍କ ତାଙ୍କ ସେଆଡେ ଏ ପତ୍ର ଢେଣ୍ଟି ଏଗୁଡା ହଉଛି ବଢିଆ ଶାଗ ତାକୁ ଖଟା ଫଟା ଦେଇକି ସୋରିଷ ମସଲା ଫସଲା ଦେଇ ନହେଲେ ପକୁଡି ଥାନ ଦେବେ ତାକୁ ବହୁତ ଭେରାଇଟି ର ତରକାରୀ ସେମାନେ କରନ୍ତି
ସେଇ ସେମାନେ ଭଲ ନୂଆ ନୂଆ ସବୁ ଜାଣିଥିବେ କେତେ ପ୍ରକାର ସେ କରିଛି
ସେମାନେ ତାଙ୍କର ଖାଉଛନ୍ତି ଆମ ଗାଁ ଆଡେ ସିନା ଖାଉନାହାନ୍ତି ସେ ପତ୍ର ଗୁଡାଙ୍କ ନଷ୍ଟ ହଉ
ଥିବା କି ଖାଉଥିବା ଆମକୁ ପୁରା ନୂଆ ନୂଆ ଲାଗୁଥିବ ଆମେ ଯେତେବେଳେ କରିକି ଖାଇବା ଜାଣିବା ଏମିତି ଏମିତି ହଉଛି ଆମର ଏଠି ବାଡିଘର ଯଦି ହେଇଥିବ ଖାଇବା ଆଉ
ଆଉ ଆରେ ସେଇ କଥା ତ କହୁଛି କହୁଛି ବା ମୋ ଶାଶୁ
ବାନ୍ଧବୀ ଯାହଉ ତମ ସାଙ୍ଗରେ ଏତେ କଥା ହେଲି ଭଲ ଲାଗିଲା ଆଉ ମୁଁ ଫୋନ କରମି ଆଉ ସବୁ କି ଶାଗ ଫାଗ ଜାଣିଥିବ ଆଉ ଫୋନ ଉଠେଇବ ମ ସାଙ୍ଗରେ କଥା ହବ ଆଉ ରଖୁଛି ବାନ୍ଧବୀ ପ୍ରଣାମ
ପ୍ରଣାମ ହଁ ମୁଁ ବି ଝିଅ ବି ବିଲ ଯାଉଛି ମୋର କେତେ କାମ ପଡିୁଛି ମୁଁ କଣ କରିବି ହୁଁ ଏବେ କ ଦେ ଘମଲା ହେଲା ତାଲେ ନାଇ